ତୁ।
ଏଡା ବି ପଡିଆଡେ ଶୋଇଛି ନା କଣ କରୁଛୁ।
ଶୁଭୁଛି।
ହଁ ଶୁଭୁଛି ମୋର ଶୁଭୁନି କଥା କି?
ହଁ ହଁ ଶୁଭୁଛି ଏ ନେଟ ୱାକ୍ ପ୍ରବଲେମ୍ ରହୁଛି ବେଳେ ବେଳେ ହଉଛି କଣ କରିବା। କଟି ଯାଉଛି ମୋ ଫୋନଟା କଣ ହେଇଛି କେଜାଣି କଟି ଯାଉଛି। ଆ ବେଶୀ ବେଶୀ ଟାଇମ ହେଲେ କଥା ହଉ।
ତୋର ଫାଇଭ୍ ଜି ହେଇ ନି କି?
ଫାଇଭ ଜି ଟା ଫାଇ ଯେ ବେଳେ ବେଳେ କଣ ହଉଛି କଟି ଯାଉଛି ଶୁଭୁନି ତା ମନ ମନ ହେଇ ରହିି କଟିଯାଉଛି।
ଆଉ କୋଉ ମଡେଲ ଫୋନ୍ ଧରିଛିି କି ଏବେ।
ମୁଁ ଏ ମୋଟରଲା ଗୋଡେ ଆଣିଯିବ।
ହଁ ମୁଁ ଏବେ ନୂଆ ଗୋଟେ କିଣିକି ରଖିଲି ଆସିଥିଲା ।
ଆଉ ଏହିବୁ ପଡିଆ ଆଡେ।
ହଁ ମୁଁ ପଡିଆରେ ଆସିକି ବୁଲୁଛି କଣ କରିବି ଗରମ ହେଉଛି ଘରେ ବସି କି।
କିଏ କିଏ ଆଇଛ।
ଆସିଛୁ ସେଇ ଆମ ସା ସେ ଟକା ସବୁ ଆଇକି ବସିଛୁ।
ଓ ହୋ।
ହୁଁ।
କଣ ଖାଇବା ପତ୍ର ଆଣିଛ ନା କଣ?
ଖାଇବେ ନା ଟିକେ ପିଆଜ ଧରିକି ଆସିଛୁ ପିଆଜ ଆଣିକି ବସିଛି ଟିକେ ଆଉ।
ଥଣ୍ଡା।
। ଥଣ୍ଡା ଆଣିନୁ ଗଲାବେଳେ ପିଇକି ଯିବୁ ଆଉ। ଆଣନ ମୁ ନା ଯେ ବରି ଗାଡି ଆଣିଚୁ ତ ବାଇକ୍ ଅଛି ନହେଲେ ଯାଇ ଆଣିବୁ ନହେଲେ ଆଉ କଣ ଖାଇସାରିଲେ ଆଉ।
କେତେବେଳୁ ଯିବ କେତେବେଳୁକୁ?
ଯାଉ ଦେଖିବା ଘଣ୍ଟା ଟେ ଯାଉ ଘର ଗଲେ ତ ଶୋଇ ହଉନି ଆଉ କଣ କରିବା ଯାଇକି ଭୋକ ଲାଗିଲେ ଯିବା ଘରେ ଖାଇ ପିଇ ଶୋଇବା ଆଉ।
ଦିଦିନି ଖାଣି ହେ ତମ ବର୍ଷା ବର୍ଷା କିଛି ନାଇଁ।
ହ ମୂର୍ଖ। ଏ ଗରମ ହଉଚି ଗୋଟେ ଗୋଳୁମୁଳିଆ ପାଗ ନା ରଜକୁ କିଛି ବର୍ଷା ନାହିଁ କିଛି ନାହିଁ ହେଲେ ଗୁଳିଗୁଳିଆ ପାଗ।
ପବନ ହଉନି ହେଲ ହଉନି କିଛି ନାହିଁ ପତ୍ର ହଲୁନି।
ହଁ ହଁ ବା।
ବର୍ଷା ଫର୍ଷା ଟିକ୍ ଗାଁକୁ ଯିବି ଯାଇ କାଲି ପଦିନ ଆଡକୁ ଯିବି ଯିବ।
ହୁଁ ଆ ସେଟା ଆସ ଆରେ କଣ କହୁଛି କହିଲୁ? ଆସୁନୁ ବୁଲିଯିବା ପୁରୀ ଫୁରିଆଡେ।
ହଁ ପୁରୀ ଯିବା ନହେଲେ ଆଉ ଦିନ ଚାରି ଦିନ ପଳେଇବା ତ ଦି ଚାରି ଦିନି। ଦିନେ ଦି ଦିନି ଖଣ୍ଡେ ଦି ଦିନି ରହିବା। ଦି ଦିନ ନ ହେଲେ ହବନି।
ହଁମର ରଇଯାଇକି ହୋଟେଲ ନେଇକି ରହିଯିବା ସେଠି।
ହଁ ଦି ଦିନି ଖଣ୍ଡେ ପିଲା ପିଲା ଟିକେ ନେଇକି ଯିବା ଗୋଟେ ଆଉ।
ଆମେ ଯିବା ଚାରି ପାଞ୍ଚ ଜଣକ ଯିବା ବାଇକ୍ ଦିଟା ବାଇକ୍ ରେ ଯିବା ଚାର ପାଞ୍ଚ ଜଣ ହେଇକି ଆଉ କଣ।
ବାଇକ ରେ ଯାଇ ଦେଖିବା କଉଦିନ ପଳେଇଆ ଆଉ।
ନହଲେ ଟ୍ରେନ୍ ରେ ଗଲେ ବି ହବ।
ହଁ।
ଟ୍ରେନ ଦି ଦିନ ରହିବା ସେଠି ନା ଦି ଦିନ ଟିକେ ବୁଲବୁଲି କରିବାକୁ ଅସୁବିଧା ହବ ନା ଅଟୋ ଫୋଟ ରେ ମୁଁ କଇଲି ବାଇକ୍ କୋଇଲେ କେତେ ଟଙ୍କା ତେଲ ପଡଛିିବ ଶହେ କିଲୋମିଟର ଦୁଇଶହ ଟଙ୍କା ତେଲ ପକେଇଲେ ଯିବା ଆସଉ କଣ ମ।
ଏ ଏଇଟା ବୁଲିବା ଯାହା ଚାଲି ଚାଲି ଟେ ବୁଲିବା ଦିନେ ଦିନେ ରହିବା କଣ।
ଦେଖିବା ଆସ ମୋର ବି ଟିକେ ଭାରି ଇଚ୍ଛା ହେଲାଣି ଜଗା ଦର୍ଶନ କରିବାକୁ କେତେ ଦିନ ହେଲା ଯାଇନି ମୁଁ।
ଗା ଧା ଗା ଧା ଦି ଟିକେ କରିବା ଶାନ୍ତିରେ ଗୋଟେ ଦିନ ଗାଧୋଇବା ପୁରା ଫୁଲ୍। ଆଉ ଗୋଟେ ସକାଳୁ ସକାଳୁ ଦର୍ଶନ କରିକି ପଳେଇବା
ହଁ ସଖାଳୁ ପୁରା ପାହାନ୍ତି ରୁ ପଳେଇବା ଚାରିଟା ରାତିରୁ।
ହୁଁ ଦର୍ଶନ ଦର୍ଶନ ସାରିକି ଏ ଏ ଆଉ ପୁରୀରେ ହେଲେ ଚେକ୍ ଦେଇ ଦଉଛନ୍ତି ଜଲଦିରେ ରଜ ସେ ସାତଟ ନା ଆଠ ଟଡର ଦେଇଦଉଚନ୍ତି।
ହଁ ହଁ।
ସାତଟା ଆଠଟା ଦେଇଦେ ଗଟେ ଦିନ ଦି ଦିନ କାହିଁକ ନା ଗୋଟେ ଦିନ ରହିକି ବୁଲାବୁଲି ଦିନ ଟିକେ କରିକି
ହଁ ମୁଁ ଗୋଟେ ଦିନ ଯିବା ଗାଁରୁ ବାହାରିକି ସକାଳୁ ସେଦିନ ଯାକ ବୁଲିବା ସେଇଦିନ ଆକ ରାତିରେ ରହି ଗୋଟେ ରାତିକେବଳ ରହି ତା ବାସି ଦିନ ବୁଲାବୁଲି କରିକି ସନ୍ଧ୍ୟା ଆସିକି ଫେରିବା ଆଉ କଣ ଦତି ଦି ଦିନ ହେଲାଣି ଗଟେ ରାତି ରହିବା ଦି ଦିନ ବୁଲିବା ଆଉ କଣ।
ଯେତେବେଳେ ଯିବା ଆମେ ସାଙ୍ଗେ ସାଙ୍ଗେ ଗୋଟେ ରୁମ୍ ନେଇଯିବା।
ହଁ ଆଗ ଯାକି ଧୁଆ ଧୁଇ ହେଇକି ସବୁ ଜିନିଷ ପତର ଥୋଇକି ଆସିବା ଡାଇରେକ୍ଟ।
ରୁମ ଟେ ନେଇକି ଯି ଯିବା ରୁମ ଟା ନବା ଟିକେ ଧୁଆ ଧୁଇ ଫ୍ରେଶ ହେଇକି ଟିକେ ଶାନ୍ତିରେ ଶୋଇବା ଶୋଇକି ଠିକି ଯିବା ଚାରିଟା ବେଳକୁ ଗାଧାଆ ପୁରା ନିଧୁମ୍ ଗାଧେଇବା। ଗାଧ ଗାଦ ଗା ଛୋଟା ବନ୍ଦ ଗାଦ ଆ ସାଟା ଛୋଟା ଗାଦ ଆ। ତାପରେ ଆସିବା ଟିକେ କଣ ଖାଇ ପିଇ, ଖାଇ ପିଇ ଦବା ଟିକେ ଖାଇନା ପିନା କରିଦେଇକି ଆସିକି ଆଉ ଥରେ ଶୋଇ ପଡିଆ।
ହଁ ଆରେ ଗୋଟେ କ୍ୟାମେରା କହୁନୁ ଆକୁ ନେଇକି ଯିବାକୁ।
ଆଇ ଫୋନ୍ ଅଛି ଆଉ କ୍ୟାମେରା କଣ କରିବୁ, ଆଇ ଫୋନ ତ ଅଛି ପିଲା ଆଇଫୋନ କିଣିଲେଣି। ଆଉ କଣ କ୍ୟାମେରା ଆଇଫୋନ ପିଲା କିଣୁଛନ୍ତି ତ ଆଉ ଆଉ
ହଁ ହଁ ସେଇଆ କରିବା ହାପ ପ୍ୟାଣ୍ଟ ନେଇଥିବା ସେ ଯୋଉ ଟ ଟୋପି ମିଳୁଛି ଯୋଉ ଗୋଲିଆ ଟୋପି ହାଟ, ସେଥିରୁ ଯୋଡେ ଚଷମା ମାରିକିଆଡେ ବୁଲିବା ଯାଇକି ପାଣି ମାରିକି ପାଣିରେ ଭୁଲେଇ ଦେଵି।
ଚାରିଟା ବେଳକୁ ଯିବା ଯ ସେଇଟା ବୁଲିବା ତାପରେ ଆସିକି ଶୋଇ ପଡିବା ଶୋଇକି ଆସିକି
ହଁ
ସକାଳୁ ସକାଳୁ ଯାଇ ଦର୍ଶନ କରି ସାରିକି ସାତା ଆଠ ଟା ଆସିକି ତାକୁ ଏଠୁ ଚେକ ଆଉଟ ଦେଇକି ଆମେ ହେଇ ଟାଇମ ଟିକେ ତାପରେ ଏଇଠୁ ବୁଲାବୁଲି କରିବା ଠିକ ସନ୍ଧ୍ୟା ହେଲା ବେଳକୁ ବାହାରିବା ଆଉ
ହୁଁ ଆ ଅବଢା ଟା ଯେମିତି ହେଲେ ଖାଇବା ଭିତରେ ଯେତେଲେଟ ହେଉ ପଛେ।
ଅବଢଡା ତ ଆମେ ଭିତରେ ଖାଇଦେଇକି ଆସିବା ଆଉ ଭିତରକୁ ପଶିଗଲା ପରେ ଲୋକ କମ ଥିବେ ନା ସକାଳୁ ସକାଳୁ
ହଁ ସକାଳୁ ସର ପୁରୁଣା ଟା ବାହାରୁଛିରେ ନୂଆ ଟା ବାହାରିଲା ସେ ଦିଟା ହଉଛି ସେ ପରୁଣା ଟା ହଉ ପଛେ ଖାଇଦେଇକି ପଳେଇ ଆସିଵା କି କଣ!
ଆଉ ଦିନ ଦିଟା ବେଳକୁ ଗଲା ବେଳେ କ ଲେଟ ହବ ଏତେ ବନ୍ଦ ଭିତରେ
ନାଇଁ ମ ରହିଵାନାଇଁ। କେତେ ଯାଏ ସେଠି ରହିଲା ସେ ପୁଣି ଏପଟେ ବୁଲି ହବ ନା ଲୋକନାଥ ଟିକେ ଯିବା ପୁଣି ମାତା ମଠ ଟିକେ ଯିବା।
ଆଉ ଯଦି ଯିବା ଯାହାରାତିରେ ଗଲେ ହବ ରାତିରେ ଦଶଟା ଏଗାରଟା ଦେଇକି
ଦେଖିଆ ନହେଲେ ଯୋଦିନ ଗାଧୋଇବା ସମୁଦ୍ରରେ ସେଦିନ ଗାଧୋଇ ସାରି ନହଲେ ଆସି ଖାଲି ଭିତରେ ଯାଇକି ଖାଇ ଆସିଵା ବାହାରି ନହଲେ
ଆମେ ଏମିତି କଣ ଖାଇବା ପୁଣି ଲାଇନ କରି ଠିଆ ହେଇଥିବା ଖାଇବାକୁ ଲାଇନ୍ ହେଇକି ଠିଆ ହେଇକି ଭିତରକୁ ଯାଇଥିବା ପୁଣି ତା ପରଦିନ ଆଉଥରେ ଯିବା ବାଧିବ।
ଦେଖିଆ ଆଉ ଦେଖିବା କଣ କରିବା ନହେଲେ ଆଉ!
ସନ୍ଧ୍ୟା ସନ୍ଧ୍ୟାବେଳେ ଟିକେ ସନ୍ଧ୍ୟାବେଳେ ଯାଇକି ଟିକେ ବେଳାଭୂମି ରେ ବସିବା।
ହଁ ସେଠି ଯୋଉ ଚେୟାର ସବୁ ପଡ଼ିନି କହି ନେଉଛନ୍ତି ଘଣ୍ଟା କ ପଚାଶ ଟଙ୍କା ନା କଣ ନଉଛନ୍ତି ସେ
ଚେଆରେ ଆମେ କା ରାତିରେ କି ଚେୟାର ନେଉଛ ରାତିରେ ଦେ ରଖିଦେବେ। ଆମେ ବେଳାଭୂମିରେ ଯାଇକି ଟିକେ ଖାଲି ବସୁଆନ୍ତୁ ଆଉ
ସେ ସନ୍ଧ୍ୟାବେଳେ ତ ବନ୍ଦ କରୁଛନ୍ତି ସନ୍ଧ୍ୟାବେଳେ ଯାଇକି ଆମେ ଗାମଛା ପାାରିକିଗଡିଆ ହେଇଠି ନହେଲେଉ କଣ
ଜରି ମିଳୁଛି କିରେ କୋଡିଏ ଟଙ୍କା ନେଉଛି ଜରି?
ହଁ ତ ଦରି ଆଣିଲାଣି ପକେଇଦେଇକି ବସିବା ସେଇଠି ଆଉ
ବସିବା ଆସିଵା ରାତି ଦଶଟା ଏଗାରଟା ବେଳ କୁ ଆସିବା।
ଏବେ ସେଇ ଏବେ ଜାଣିଛୁ ନା ନାଇଁ ସେଇ ବେଳାଭୂମି ରେ ଏମ ଆଗେ ବିକୂଛନ୍ତି ରାତିରେ। ହଁ।
ମ୍ୟାଗି!
ହଁ ଏବେ ନୁଆ ସବୁ କହିଲେଣି ମାଗିଷ୍ଟାଲ ପକେଇବାକୁ ରାତି ହେଲା ମାନେ ସବୁ ମଗିଷ୍ଟଲ ପଡୁଛି ଏବେ ଯୋଉ କଙ୍କଡା ଫଙ୍କଡା ବିକୁଛନ୍ତି ତ ଅଲଗା ଛାଡ ସେ ଆଇଁଷ ବାଲା।
ଆଁ ଆମେ ସେଲା କି ଖାଉଛ ଆମେ ଟିକେ ପକଡା ଫକଡା ନେଇିକି ଟିକେ ଖାଇବା ହେଇରା କିଏ ଖାଉଛି?
ଯୋଉ ତେଲରେ ଛାଣୁଛନ୍ତି ଦେହ ପେହ ଖରାପ।
ସବୁଆଡେ ନା ଖାଲି ସେଇଠି ସବୁ ଜାଗାରେ ହଉଛି ଏମିତି ହେଲେ କୌଣସି ଜିନିଷ ଖାଇ ହବନି।
ହଁ।
ସବୁ ଜିନିଷ ଖାଇବାକୁ ପଡିବ।
ଆଉ ଦେଖିବା ଆଉ ଗୋଟେ ଦିନ ନହେଲେ ଖାଇଦବା ଆଉ କଣ!
ଯିବା ଆମେ ଗୋଟେ ଯିବା ଗୋଟେ କିନ୍ତୁ ବହୁତ ପିଲା ନେଇକି ଯି ଯିବା ଏଇ ଦଶ ଜଣ ହବ ଭଳିଆ ଯିବା। ନହେଲେ ଗୋଟେ ମଜା ଆଜି ଲାଗିବ କି?
ହଁ ମୋ ପିଲା ଯାଇକି ହୋ ହଲା କରିକି ଗୋଟୋ ଗାଧେଇବା ସେଠି ଆଉ।
ହଉ। ଦି ଜଣ ଦି ଜଣ ଗଲେ କି କାମ ନୁହଁ ଦି ଚାରି ଜଣ ଯିବା ଦଶ ଜଣ ହଉ ଗୋଟେ ଗାଁର ପିଲା ଯିବା।
ପିଲା ଯିବେ ବା ଆସିଲେ ଗାଁରେ କଥା ହେଇଯିବା ସବୁ କଥା ହେ ଟ୍ରେନ କଣ ବେଶୀ ଖର୍ଚ୍ଚ କୋଉଠି ଖାଲି ତ ରହିବା ହୋଟଲ ଖର୍ଚ୍ଚଟା ଯାହା ଟିକେ ଆଉ କଣ।
ହୋଟେଲ ରୁମରେ। ଦେଖିବା ଆମେ ତ ରାତି ଟିକେ ଶୋଇବା କଥା ଆଉ।
ହଁଁ ମ ଏସି ରୁମ ଦେଖି ନେଇଯିବା ଗୋଟେ ରୁମରେ ସବୁ ଗଡିଵା ହେଟେ।
ହୁଁ ଗୋଟେ ରୁମ ଦେବେ ପାଞ୍ଚ ଦଶ ଜଣ କୁଅଡେ ହେବ।
ଡିଟା ରୁମ୍ ନେବା ନହେଲେ ଆଉ କଣ?
ଦିଟା ରୁମ୍ ନେଲେ ହବ ଯିବା ଯାହାହେଲେ ବି ପନ୍ଦରଶହ ପନ୍ଦରଶହ ତିନି ହଜାର ଟଙ୍କା ପଳେଇବ।
ହଉ ହଉ ତିନିହଜାର ନେଲେ ଜଣକୁ ତିନିଶହ ଲେଖା ପଡିବ କେତେ ପଡୁଛି କି।
କାରଣ ଗୋଟେ ରୁମରେ ପାଞ୍ଚ ଜଣ ଆଲାଉ କରିବା କଥା ନୁହଁ।
ନାଇ କରୁଛନ୍ତି ଏ ବ୍ୟାଚଲର ପିଲା କହିଲେ ଟୋକା ମାନେ ଖାଲି ଦଉଛନ୍ତି। ହଁ ଆମ ସାଙ୍ଗରା ଯାଇଥିଲେ ସେ ଥିଲେ ଗୋଟେ ରୁମରେ ଚାରି ଜଣ ପାଞ୍ଚ ଜଣ ଥିଲେ।
ହୁଁ।
ମୋର ଅଛି ଗୋଟ ଚହ୍ନିଚି ଗୋତେ ହୋଟେଲ ଟେ ମୁଁ ସେପଟେ ବେଳା ଭୂମି ପଟେ। ସେପଟେ ସେ ଦବ ଗଲେ କଥା ହେଇଗଲେ ଫୋନ କରିଦେଇ ଗଲେ ସେ ଦବ।
ଆ ତାହେଲେ ସୁବିଧା ହେଲା ଆଉ ଏ ଯେତେବେଳେ ହେଲେ ଫୋନ ମାରି ରଖିଦବୁ। ଆଉ ଫୋନ ତାକୁ ଫୋନ କରିଦେଇ ଚାରି ଜଣ ଯେତିକି ଗଲା ସେ କେତେ ଟଙ୍କା ନେଉଛି?
ସିଏ ପିଲା ଦେଖିକି ଯଦି ଚାରିଜଣ ହେବ ବୋଲେ ବାରଶହ ଟଙ୍କା ନବ ପାଞ୍ଚ ଜଣ ହେଲେ ପନ୍ଦରଶହ ନବ ଆଉ କଣ।
ଦୁଇ ଜଣ ଗଲେ?
ଦି ଜଣ ଗଲେ ହଜାର ଟଙ୍କାରୁ ତ କମ ଦେବେନି ଏସି ରୁମ୍ ଯେତେ ଜଣ ଯାହା ବି।
ହଜାର ଟଙ୍କାରେ ଦି ଜଣ କିଛି ଖରାପ ନାହିଁ। ଭଲ ରୁମ୍ ତ ଭଲ ତ?
ହଁ ଭଲ ମ ଏସିି ତ ଲାଗିଛି କଣ ଆ ମୁଁ ଖଟ ଗୋଟେ ପଡିଛି ଏସିିରେ ଶୋଇବା କଥା ରହୁ ମୁଁ କଣ ହେକି ଟିକ ଏ ଯୋଉ ପାଞ୍ଚ ଦିନ ରହୁଛି ନା ଦଶ ଦିନ ରହୁଛି ଭଲ ମନ୍ଦ।
ଗୋଟେ ଗୋଟେ ଜାଗାରେ ଅସନା କରୁଛନ୍ତି ପ୍ରବଳ।
ନାଇଁ ନାଇଁ ଅସନା ନାଇଁ ଅସନା ନାହିଁ ଭଲ ଜାଗା।
ହୁଁ ଏମିତି ହେଲେ ଟିକେ ରହିବା ଯାହାହଲେ ରହିବା ଯେ ଟିକେ ଅସନା ଫସନା କରିଲେ ଭାର ଅବାଗିଆ ଲାଗିବ।
ଆରେ ଯୋଉ ଜାଣି ଯୋଉ ଗୋଟେ ମିଠାଟେ ଫେମସ ପୁରୀର ଯୋଉ ସର ପାମ୍ପୁଡ଼ି ପୁରୀ ନା କଣ?
ନା ମୁଁ ହେରା ଜାଣିନି।
ସର ପାମ୍ପୁଡ଼ି ସର ପାମ୍ପୁଡି ଗୋଟେ ଫେମସ ମିଠା ସେଇଟା ମୁଁ କେତେଥର ଗଲିଣି ଖାଇବି ଖାଇ ବୋଲି ମୋର ମନେ ପଡୁନି ରାତି ହେଇଯାଉଛି ଆ ରାତିରେ ସେ ତାକୁ ସରି ଯାଉଛି ଜଲଦି। ଏଥର ଗଲେ ଆମେ ଦିନ ବେଳେ ଯାଇକି ଖାଇବା ଆଉ ସର ପାମ୍ପଡି ହେଲା ମନ ପକେଇବୁ।
ଓହୋ।
ହୁଁ ସେଟା ଗୋଟେ କେମିତି କରିଥିବେ କହିଲୁ? ଛଣିକି ତାକୁ ତାପରେ ରାବିଡି ପକେଇ ଗୋଟେ ରଖି ଥିବେ ବଢିଆ ଲାଗେ ସେଟା।
ଆରେ ଯୋଉ ଇନଷ୍ଟାରେ ଦେଖଉଛି ଯୋଉ ହଁ ଜଣେ ଧରିକି ବିକୁଛି ହେରାକୁ ସତରେ କାହିଁ ମୁଁ ତା ଦେଖୁ
ହଁ। ନାଇଁ ବିକୁଚନ୍ତି ଆ ବିକୁନି ଆ ସେ କେମତି ଭିଡ଼ିଓ କୁଆଡୁ ମନୁକୁ କରିଦଲେ।
ଏଇ ଯୋଉ ମିଠା ଫିଠା ଧରିକି ଭିଡିଓ କରେ।
ହଁ ହଁ ଏହାର ବିକୁଛନ୍ତି ରେ ରୋଡ ଯୋଉ ବିଚ ରେ ଟି?
ହୁଁ ହୁଁ ହୁଁ ହୁଁ।
ହଁ ସେ କାନ୍ଦେଇକି କାନ୍ଦେଇକି ଧରିକି ବୁଲୁଥିବେ। ସବୁ ଦେବେ ରାବିଡି ଫାବିଡି ସବୁ ଧରିଥିବ ଅଲଗା ଅଲଗା ପ୍ରକାର ସବୁ ଲମ୍ବେଇକି ଧରିଥିଅନ୍ତି ସବୁ ଛୋଟ ଛୋଟ ବକ୍ସ ଭଳିହା ହେଇଥିବ।
ଆ କେତେ ଟଙ୍କା ନଉଚି?
ସେରାକ ଦଉଚନ୍ତି ଏମିତି କୋଡିଏ ଟଙ୍କା ତିରିଶ ଟଙ୍କା ଲାଗି ଅଛି ପତ୍ରରେ ଦବ ସେ ତାଳପତ୍ରରେ ଛୋଟିଆ ଛୋଟିଆ ପତ୍ରରେ।
କୋଡ଼ିଏ ତିରିଶି ଟଙ୍କା ଏରା ଅଧିକ କୋଡିଏ ଟଙ୍କା ନୋଉଥିବ।
ନାମ ଗୋଟେ ଗୋଟାକୁ କୋଡିଏ ଟଙ୍କା ନା ମିଠା ଗୋଟାକୁ କୋଡିଏ ଟଙ୍କା ନେବେ ଛେନାପୋଡ ଖାଇବୁ ବଲେ ସିନ୍ତି। ଗୋଟେ ପିସ୍ ଟେ କାଟିକି ଦବ ପଚାଶ ଟଙ୍କା ନବ ଏମତି ଆଉ କଣ।
ହଁ ହଁ।
ଜିନିଷ ଦେଖିକି ଅଲଗା ଅଲଗା ଆଉ।
ଅ ଅ ଅ।
ତଥର ଗଲେ ଟିକେ ମୋର ଓଟୋ ଉପରେ ବସିବାକୁ ଭାରି ଇଛା ଓଟୋ ଉପରେ ବସିବା ଟିକେ ଆଉ।
ମୁଁ ଓଟୋ ଉପରେ ବସିନି ମୋ ଜୀବନରେ।
ହୁଁ ବସିବା ଆଉ ହଉ ତୁ ଗାଁକୁ ଆସେ ଗାଁକୁ ଆସେ କଥା ହବା।
ହଉ ହଉ ହଉ ହଉ।